ହ୍ୟାଲୋ।
ହ୍ୟାଲୋ।
କଣ କରୁଥିଲେ ମ୍ୟାଡାମ ମୋର ସେତେବେଳେ କାମ ଥିଲା ତ ମୁଁ କଲ କାଟିିଦେଲି
ହ୍ୟାଲୋ
ହ୍ୟାଲୋ ମୋ ଭଏସ ଶଭୁଛି। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ଶୁଭୁଛି ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହଁ ହ୍ୟାଲୋ କୁହନ୍ତୁ।
ଶୁଭିଲା ମୋ ବଏସ
ହଁ ହଁ ଶୁଭା କୁହନ୍ତୁ।
ମୁଁ ସେତେବେଳେ କହିଲି କାମଟେ ଥିଲା ତ କଲ କାଟିଦେଲି କଣ କରୁଥିଲେ।
ହ ହ ହଁ କାମ ଥିଲେ ସମସ୍ତେ କଲ୍ କରତା ଯାଅ। ହଁ ଏଇ ଘୁମ ଯ ସୋଇ ଇଚ୍ଛାଁ ଭାବିଲି ଟିକେ ସୋଇ ପାରିବି ନା କଣ କରିିବି।
ହଁ ମୋ ସହିତ କଥା ହେଇଯାଆନ୍ତୁ ନିଦ ଆପଣଙ୍କର ପଳେଇବ।
ସେଇଟା ତ ଠିକ କଥା ନିଦ ଟା ଆଗେ ଭାଙ୍ଗନ୍ତୁ।
ଏମିତି ଗୋଟେ କଥା କୁ ଯୋଉଥିରେ କି। ନିଦ ଭାଙ୍ଗିବାନ ତିନ ଚାରି ଦିନ ମ ନିଦ ଭ ସେମିତି ଗୋଟେ ଟପି ପ
ସେମତି କୋଉ ଟପିକ ପକେଇବି କାଲି ତ ଆମର ଚାଲିଥିଲା ସେଠ ଟପିକ୍ ଆଉ କଣ।
ହୁଁ
ଆଉ ଆଜି ଆପଣ ସକାଳେ ମତେ ଆଚାର କଥା କହିଲେ ଆଉ କଣ ଆଉ କଣ ଟପିକ ପକେଇବା ଆପଣଙ୍କ ନିଦ ଛାଡିଯିବ।
ଭି
ଏଇ ଦେଖନ୍ତୁ ଆପଣ ପ ଗୋଟେ ବାଘ ଅଛି।
ବୋଇଲ ମୋ ଗୋଡ କ ସେ ମୁ ଉଠି ପାର ଓ ହଁ ହଁ ଆଉ ଉଠିବି କଣ ମତେ ତ ଏକଥା ଖାଇଦବ ମୁୋ ଚିର ନିଦ୍ରାରେ ଶୋଇ ପଡିବ। ମୁଁ କହୁଥିଲି ଟୋଟାଲ ହଁ ହଉ ତିନି ଚାରି ଦିନ ନିଦରେ ହି ଶୋଇବିନି ଇଏ ତ ଭଲ ନିଦରେ କଣ ମତେ ଏକାଦରେ ରାମ ରାମ ସତ୍ୟା ହେ କରିଦେଲା।
ଆଉ ଆପଣ ଅ ଛୁଆମାନେ ଆଜି
ଆଉ କଣ କୁହନ୍ତୁ?
ମୁଁ କହୁଥିଲି ଆପଣଙ୍କ ଛୁଆ ମାନେ ଆଜି।
ବର୍ଷା ଖରା ହଉଛି ଝାପସା କୋହଲିଆ ରଜ ପାଗ ରଜ ପାଗ କରିଛି ସିନା ଭାବୁଛି ସପିଙ୍ଗ କରିବାକୁ ଯିବାକୁ ଇଛା ହଉଛିଡ କାମ ଲ
ହଁ କାମ ତ ଆଗ ଆଉ। ଆଉ ଆପଣଙ୍କ ଛୁଆ ମାନେ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହଁ ଆପଣଙ୍କ ଟିକେ ନେଟୱାର୍କ କଟୁଛି।
ପ ଯାଇଛି।
ହଁ ଆପଣଙ୍କ ଟିକେ ନେ ନେଟୱାର୍କ କଟୁଛି ସେଇଥିପାଇଁ ଆଉ ଭଲ ଶୁଭୁନି ଆପଣ ଟିକେ ଅଲଗା ଜାଗାକୁ ଯାଇକିି ଟିକେ ଟ୍ରାଏ କରନ୍ତୁ ଆଉ ହୁ ମୁଁ ପଚାରୁଥିଲି ଆପଣ ଛୁଆ ମାନ ଆଜି।
ଛୁଆ ଆଜି ଟି ପଳେଇ ଏତି ତାଙ୍କ ବାବା ସାଙ୍ଗରେ ବୁଲ
ଓହୋ। ହଁ ଯାହା ବି ହୋଉ ଆପଣଙ୍କୁ ଟିକେ ଫ୍ରି ମିଳିଲା ଆଉ।
କିନ୍ତୁ ପୁଣି ଆସିଯିବେ ସେ ଯଦି କିଛି ମିଳିଛି ସେ ଡବଲ କାମରେ ଭି କରିଦେବେନି।
ଆଁ ଛୁଆ ମାନେ ଥିଲେ ତ ସେମିତି ହୁଏ ଆଉ।
ହଁ। ସେ ପୁରା ଆସିବେ ପୁରା ଦି ଜଣ ଏତେ ଉତ୍ପାଦ ହେଇଯିବେ ମାମା ମତେ କିଏ କହିବ ମତେ ଥଣ୍ଡା ପାଣି ଦି କିଏ କହିବୁ ମୋ ପାଇଁ ଆଇସ୍କ୍ରିମ ବନା ଅ।
ଆଇସ୍କ୍ରିମ ଖାଆନ୍ତି ଆପଣ ଛୁଆ ମାନଙ୍କୁ ପସନ୍ଦ ଆଇସ୍କ୍ରି।
ଛୋଟ ଛୁଆ ବାହାର ଆଇସ୍କ୍ରିମ ଟା ଯୋଉ ଖାଉଛନ୍ତି ସେଥିରେ ଟିକେ ସେ ଯୋଉଠିାିକେ ଭଲ ପଡୁନି ସେ ଆଇସ୍କ୍ରିମ ଯୋଉ। ମୁଁ ସେଥିପାଇଁ ଯାଇ ମୁଁ ମୁଁ ଘରେ ବନେଇକି ଦେବି। ସେ ତ ସେଇ ଯିବୁ ମତେ। ପ ରଖୁନାହାନ୍ତି କି ଖାଇଲେ ଦଶ ପନ୍ଦ ଦିନ ଗୋଟେ ଖାଇ ଏ ଡାଉ ଏମତି କରୁଛନ୍ତି ସେମାନେ ଆଉ। ହାଲୋ ହାଲୋ ହାଲୋ। ହାଲୋ। ଆଉ। ହାଲୋ।